ଜଗନ୍ନାଥ।
ସାର୍ ଜୟ ଜଗନ୍ନାଥ।
ଖୁସିରେ ରୁହନ୍ତୁ ଭଗବାନ ଆପଣଙ୍କ ମନବାଂଛ ପୂର୍ଣ୍ଣ କରନ୍ତୁ ଚଲା ପ ଥ କୁ କୁସୁମିତ କରନ୍ତୁ ଆଉ କଣ କରୁଛନ୍ତି? କଣ କରୁଛ?
ବସିଛି।
ଆଛା ଆଉ ଆପଣଙ୍କ ସ୍୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି?
ପୁରା ଠିକ ଅଛି।
ଆଚ୍ଛା ଆଉ ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି?
ହଁ ଆଜ୍ଞା ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି।
ଆଉ ଘ ଖାଇଥିଲେ କଣ ଆଜି ଦିନ ମାନ ଆପଣ କଣ ଖାଇଥିଲେ ମାନେ ପ୍ରଭାତ ଭୋଜନ ଆମର ଯାହା କହନ୍ତି ସକାଳର ଜଳଖିଆ ମଧ୍ୟାହ୍ନ ଭୋଜନ ମାନେ ଦି ପ୍ରହର ଖାଇବା
ସକାଳର ଜଳଖିଆ ଖାଇଥିଲି ଆମ ଓଡ଼ିଶା ଫେମସ୍ ଦହିିବରା ଆଳୁଦମ୍। ମଧ୍ୟାହ୍ନ ଭୋଜନରେ ଖାଇଥିଲି ପଖାଳ ଭାତ ଆଳୁ ଭର୍ତ୍ତା ବଡ଼ି ଚୁରା, ଶାଗ ଭଜା ସନ୍ଧ୍ୟା ବେଳେ ଖାଇଥିଲି ଓଡ଼ିଶା ସମସ୍ତ ସମସ୍ତ ଓଡ଼ିଆଙ୍କର ପ୍ରିୟ ଚା ବିସ୍କୁଟୁ।
ବଢ଼ିଆ ଆଉ। ଆଉ ତାହେଲେ ଆପଣଙ୍କୁ ଆମର ଯୋଉ ପର୍ବ ଅଛି ଆପଣଙ୍କୁ କୋଉ ପର୍ବ ଟା ସବୁଠାରୁ ଭଲ ଲାଗେ କହିଲ।
ଆମ ଓଡ଼ିଶାରେ ତ ବାର ମାସରେ ତେର ପର୍ବ ସବୁ ପର୍ବ ଆମେ ଯେହେତୁ ଓଡ଼ିଆ ଆମକୁ ସବୁ ପର୍ବ ଭଲ ଲାଗେ ସବୁଠାରୁ ଭଲ ଲାଗେ ରଥଯାତ୍ରା ଯୋଉଟା କି ଆଗକୁ ଆଗକୁ ଆସୁଛି। ଆଉ ରଜ ପର୍ବ, ଗଣେଶ ପୂଜା ଏସବୁ ଭଲ ଲାଗେ।
ଆଚ୍ଛା ଆପଣଙ୍କ ବାର୍ତ୍ତା ଟି ବହୁତ ଅତ୍ୟନ୍ତ ସୁନ୍ଦର ତେଣୁ ଆପଣ ଭଲ ଅର୍ଥ ଉପାର୍ଜନ କରିବେ ଏମିତି ସବୁବେଳେ ଭଲ କାର୍ଯ୍ୟ କରିବେ ଭଲ ଅର୍ଥ ଉପାର୍ଜନ କରିବେ ମୁଁ ଯେତିକି ଶୁଣିଲି ଆପଣଙ୍କ ବାର୍ତ୍ତା ଟି ବହୁତ ସୁନ୍ଦର ଅତ୍ୟନ୍ତ ସୁନ୍ଦର ପୁରା ମନକୁ ଛୁଇଁଗଲା ମୁଁ ପୁରା ଆନନ୍ଦିତ ହେଇଗଲି ଆଚ୍ଛା ଆପଣଙ୍କୁ ଭଗବାନ ଖୁସିରେ ରଖନ୍ତୁ ଆଉ ଆପଣ ଆପଣଙ୍କୁ ସବୁଠାରୁ ଖାଇବାକୁ କଣ ଭଲ ଲାଗେ?
ଖାଇବାକୁ ଭଲ ଲାଗେ ଓଡ଼ିଆ ଖାଇବା ପଖାଳ ଭାତ। ଆଉ ଏସବୁ ଭଲ ଲାଗେ ଆଉ।
ଆଚ୍ଛା ଆଉ ବୁଲିବାକୁ ସବୁ କୋଉ ଜାଗା ଭଲ ଲାଗେ?
ବୁଲିବାକୁ ଭଲ ଲାଗେ ଆମ ଓଡ଼ିଶାରେ ଏ ଜଗନ୍ନାଥ ଜଗନ୍ନାଥ ପୁରୀ ଜଗନ୍ନାଥଙ୍କ ମନ୍ଦିର ଉ ତାପରେ ମା ବିରଜା ମନ୍ଦିର ଏ ସବୁ ଠାକୁରଙ୍କ ଜାଗା ବୁଲିବାକୁ ଭଲ ଲାଗେ ଆଉ।
ଆଉ ଆପଣ ମାନେ ଯୁଆଡେ ବୁଲିବାକୁ ଯାଇଛନ୍ତି ମାନେ ବହୁତ ଖୁସି ହେଇଛନ୍ତି ଆପଣଙ୍କର କିଛି ସ୍ମୃ ସ୍ମୃତି ଅନୁଭୂତି ଥିବ ଟିକେ ବର୍ଣ୍ଣନା କରିବେ କି?
ମୁଁ ବୁଲିବାକୁ ଯାଇଥିଲି ଥରେ ଉଁ ଜଗନ୍ନାଥ ମନ୍ଦିରକୁୁ ଥରେ ଯାଇଥିଲି ଆ ଜଗନ୍ନାଥ ମନ୍ଦିରରେ ସେଠି ସମୁଦ୍ର କୂଳ ଅଛି। ସମୁଦ୍ର କୂଳରେ ଥରେ ବୁଲିବାକୁ ଯାଇଥିଲି ଏ ମୋର ଥ ମୁଁ ଜିନିଷ ପତ୍ର ନେଇଥିଲି ଥୋଇଥିଲି ମୋର ଚୋରି ହେଇଯାଇଥିଲା ସେଇଠି ଏ ତ ମୁଁ ଆମ ଜଗନ୍ନାଥଙ୍କୁ ଅ ପ୍ରେ କରିଚୁ ଜଗନ୍ନାଥଙ୍କୁ ଡାକିଥିଲି ପ୍ରାର୍ଥନା କରିଥିଲି ଉ ସେ ତାପରେ ମୁଁ ଆସିଲା ବେଳକୁ ଅ ମୋର ଗୋ ଗୋଟେ ମଉସା ହେବେ ସେ ତାପରେ ସେ ପାଇକି ରଖିଥିଲେ ମୋର ଜିନିଷ ଦେଲେ ତାପରେ ସେଇଦିନ ଠାରୁ ମୋର ଜଗନ୍ନାଥଙ୍କ ପ୍ରତି ଅନୁଭୂତି ବହୁତ ଅଛି।
ଆଚ୍ଛା ଯାହା ଆଉ ବହୁତ ତାଙ୍କର କଳା ଶ୍ରୀମୁଖ ଯେଉଁ ଖିଲିଖିଲି ହସ ନାଲି ନାଲି ଓଠ ପୁରା ମନକୁ ପୁରା ଛୁଇଁ ଯାଇଥିବ ଦେଖିକି ମତେ ବହୁତ ଖୁସି ଲାଗିଲା ଆପଣଙ୍କ କଥା ଶୁଣିକି। ଆପଣଙ୍କୁ ମତେ ଲାଗୁଛି ବୋଧେ ରୋଷେଇ ବିଷୟରେ କିଛି ମାନେ ଜଣା ନଥିବ ବୋଧେ?
ହଁ ଆମେ ଯେହେତୁ ଓଡ଼ିଆ ଆମକୁ ରୋଷେଇ ବିଷୟରେ ବହୁତ କିଛି ଜଣା ଅଛି।
ତା ହେଲେ ଗୋଟେ ରେସି ଗୋଟେ ମାନେ ଆମର ଓଡ଼ିଆ ଖାଦ୍ୟ ବିଷୟରେ ଗୋଟେ କୁହନ୍ତୁ ତ।
ଓଡ଼ିଆ ଖାଦ୍ୟ ଆମର ଯୋଉ ପର୍ବରେ ହୁଏ ଆମର ମଣ୍ଡା ପିଠା ଉ ମୁଁ ତା ବିଷୟରେ କହୁଛି। ଅ ଫାଷ୍ଟ ଚାଉଳକୁ ଧୋଇକି ଶୁଖେଇ ଶୁଖେଇ ଦେବେ ତାପରେ ଚାଉଳକୁ ବାଟିବେ ଶିଳରେ ବାଟିବେ ଅ ତାପରେ ପୁର କରିବେ ନଡ଼ିଆ ଛେନା ଗୁଜୁରାତି ଚିନି ଦେଇକି ପୁର। ପୁର ପ୍ରସ୍ତୁତ କରିବେ ତାପରେ ସେ ଚାଉଳକୁ ଜନ୍ତିବେ ତାପରେ ସେଇଟା ଗୋଲ ଗୋଲ ହବ ତା ଭିତରେ ପୁର ପସେଇବେ ତାପରେ ସେଟା ସିଝିବ ସେଇଟା ହେଲା ମଣ୍ଡା ଣ୍ଡା।
ଆରେ ବା ଆପଣ ତ ବଢିଆ। ଜାଣିଛନ୍ତି ସବୁ ଆଉ କହିଲେ ଉଁ ଆପଣଙ୍କୁ ତ ମାନେ କ କହିଲେ ବୁଲିବାକୁ ଏଇଠି ଭଲ ଲାଗେ ଖାଇବାକୁ ଭଲ ଲାଗେ। ଆଉ ମାନେ ଆପଣଙ୍କର ଗୋଟେ ଏମିତି କିଛି କଥା ଅଛି ମାନେ ଯେଉଁଟା ଆପଣଙ୍କୁ ବହୁତ ଖୁସି ଦେଇଛି। ଗୋଟେ କଥା ଥିବ ବହୁତ ଖୁସି ଦେଇଥିବ ସେ କଥାଟି ଆପଣ ମାନେ ଚମତ୍କାର ହେଇଥିବ ଆପଣଙ୍କ ଜୀବନରେ ମାନେ ଆପଣ ଭାବି ନଥିବେ କିନ୍ତୁ ଆପଣଙ୍କ ସେଇଟା ହେଇଥିବ କି ମନେ ମନେ ଭାବିଥିବେ ଦେଖିଲା ଏଠୁ ସେଇଆ ହେଇଯାଇଥିବ ପୁଣ ଆପଣ ବହୁତ ଖୁସି ହେଇ ହୁଏ।
ସେମିତି ତ ବହୁତ କଥା ଥାଏ ଉଁ ସ୍ପେସିଆଲି ହଁ ମୋ ମା ବାପା ଏମିତି ଜନ୍ମଦିନରେ ମତେ କିଛି ଉପହାର ଉଁ ଦେଇଥିବେ ମୁଁ ଭାବିନଥିବି ସେ ଦେବେ ବୋଲିକି କଣ ସେ ଉପହାର ଦେଇଥିବେ ମତେ। ସେମିତି କିଛି ଅଛି ଆଉ।
ଆପଣ ଏଇନା କଣ ମାନେ ପାଠ ପଢୁଛନ୍ତି ନା ଚାକିରୀ ଫାକିରି କରୁଛନ୍ତି? ହଁ ହୋ ଘରେ ଅଛନ୍ତି।
ଘରେ ଅଛି।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ପରିବାର ସବୁ କିଏ କିଏ ଅଛନ୍ତି କେତେ ଜଣ ମାନେ
ପରିବାରରେ ବାପା ମା ଜେଜେ ବାପା ଜେଜେମା ଏତିକି ଅ
ଯାହା ହଉ ପୁରା ଛୋଟ ପରିବାର ସୁଖି ସୁଖି ପରିବାର ଆପଣଙ୍କର ଆଉ ନାଇଁ କି। ଆଚ୍ଛା। ଆଉ ଆପଣ ମାନେ ବିଶ୍ଵାସ ବେଶୀ କାହାକୁ କରନ୍ତି ଭାଗ ୟ ନା ଭଗବାନ ନା କର୍ମ ମାନେ କାହାକୁ ବିଶ୍ଵାସ କରନ୍ତି ଭାବନ୍ତି ଯେ ମାନେ ଭଗବାନ ମାନଙ୍କ ଉପରେ ଆପଣଙ୍କର ବିଶ୍ୱାସ ଥାଏ ନା ଆପଣ ଭାବନ୍ତି ଯେ ମୋ ଭାଗ୍ୟରେ ଯହାଥିବ ସେୟା ନା ଭାବନ୍ତି ଯେ ମାନେ ମୋ କର୍ମର ଫଳ ମତେ ମିଳିବ ମୁଁ ଯେମିତି କର୍ମ କରିବି ମତେ ମିଳିବ ଆପଣ କାହାକୁ ବି ବିଶ୍ୱାସ କରନ୍ତି ବେଶୀ।
ଯୋଉ କାମ କରିବେ ଭଗବାନ ଅ ତାପରେ ଫଳ ଦିଅନ୍ତି।
ଆଚ୍ଛା। ଆଚ୍ଛା। ଆଉ ଆମର ଏଠି ଧାନ କୁଳା ଯନ୍ତ୍ରଟି ଚାଲିଲା ଏମିତିଆ ଶବ୍ଦ ବ୍ୟବହାର ହେଲେ କିଛି ମାନେ ଲାଭ ଲାଭ ନାହିଁ ମୁଁ ଟିକେ ଦୂର ସ୍ଥାନକୁ ଯାଉଛି। ଗଲ ଟିକେ ଆଚ୍ଛା। ଆପଣ ଟିକେ ରୁହନ୍ତୁ ମୁଁ ଦୂରକୁ ଟିକେ ଯାଉଛି ଆମର ଏଠି ବାର୍ତାଳପରେ ବାଧା ସୃଷ୍ଟି ହବ। ଆଚ୍ଛା। ଆଉ ଆପଣଙ୍କର ଆମର ମାନେ ସବୁ ଖାଦ୍ୟ ପଦାର୍ଥ ଉପରେ ମାନେ କିଛି ଦେଶି ଖାଇ ଖାଲି ପାଦରେ ଆଇଲ ଦେଶି ଖାଇବା ଆପଣଙ୍କର ବାଡିରେ କିଛି ଲାଗେ ନା ସ ସବୁ ମାନେ ଆମର ଯେମିତି ବଜାରରୁୁ ସବୁ କିଣି ଆଣିକି ଖାଆନ୍ତି ନା କିଛି
ନାଇଁ ଆମେ ଯେହେତୁ ଓଡିଆ ଆମ ବାରିରେ ଏଁ ଖାଇବା ଲାଗି ଗେ ଯେମିତି କିି କଖାରୁ ହେଲା ଉଁ ତାପରେ ବାଇଗଣ କଲରା ଭେଣ୍ଡି ସବୁଜ ପନିପରିବା ଲାଗେ। ଆ ତାପରେ ମାଣ୍ଡିଆ ଚାଷ ହୁଏ। ଯୋଉଟା କିି ଏ ଦେହ ପାଇଁ ଭଲ।
ଆଚ୍ଛା ଆଚ୍ଛା। ଆପଣଙ୍କର ମାଣ୍ଡିଆ ଚାଷ କରନ୍ତି? ଯାହା ହଉ ବହୁତ ଖୁସି ଲାଗିଲା ଶୁଣିକି। ଆଉ ଉଁ ହ। ଆଉ ଆପଣ ଆପଣ ମାନେ କୋଉ ଯାଗେ ପାଠ ପଢିଛନ୍ତି?
ମୁଁ ପ୍ଲସ୍ ଥ୍ରୀ କରିଛି ଆମର ଏଇଠି ସଲେ ପୁରୁ ମହାବିଦ୍ୟାଳୟରେ ପ୍ଲସ
ଆଛା ହଉ। ଆଚ୍ଛା ବହୁତ ବଢ଼ିଆ। ଆଉ ଆପଣ ବୋଧେ ମାନେ ବିବାହ ବନ୍ଧନରେ ବାନ୍ଧି ହେଇନାହାନ୍ତି? ଏବେ ବି ମାନେ ଅଛନ୍ତି ଆଛା ବିବାହ ବନ୍ଧନରେ କେବେ ବାନ୍ଧି ହଉଛନ୍ତି?
ସେ କଥା ତ ମୁଁ କହିପାରିବିନି।
ଆଚ୍ଛା। ଆଉ ଆପଣଙ୍କୁ ସବୁ ଗଛ ବୁଛ କଣ ଲଗେଇବାକୁ ଭଲ ଲାଗେ ଠାକୁର ପୂଜା ଆଉ ମାନେ ଏ ସବୁ କରିବାକୁ ଭଲ ଲାଗେ ଆମର ଯୋଉ ପର ପରମ୍ପରା ଥାଏ ସବୁ ପୂଜା ପର୍ବ
କରିବାକୁ ଭଲ ଲାଗେ ଉଁ ଏବେ ମୁଁ ଗଛ ଲଗେଇଥିଲି ଯୋଉ ତା ଦେହରେ ପାଣି ଦେଇକିନା ଆସିଲି। ଗଛରେ ସେ ବହୁତ ଭଲ ବଢିବ ତାଥରେ ଫଳ ଫଳି ଳିବ ତାପରେ ତାକୁ ନେଇକି ଆମେ ଖାଇବୁ ଗଛ ଲଗେଇବା ଆଉ ସମସ୍ତଙ୍କ ପାଇଁ ଦରକାର ଜରୁରୀ ସେଇଟା।
ସାଙ୍ଗରେ କଥା ହେଇକି ମୋତେ ବହୁତ ଖୁସି ଲାଗିଲା ଆପଣଙ୍କ ଠାରୁ କିଛି ଶିଖିବାକୁ ମୋତେ ମିଳିଲା। ଗଛ ହି ଆମ ଜୀବନ ଆଉ ଯାହା ହଉ ଏମତି ଭଲ କାର୍ଯ୍ୟ କରନ୍ତୁ ଆଉ ଜୀବନରେ ଉନ୍ନତି କରନ୍ତୁ ଭଗବାନ ଆପଣଙ୍କୁ ସର୍ଦା ସର୍ବଦା ସୁଖରେ ରଖନ୍ତୁ ଘଣ୍ଟ ଘୋଡେଇକି ରଖନ୍ତୁ। ଆଉ ବହୁତ ଖୁସି ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି ଆଉ ଆ ପଣ ଏ ଏଥରକ ଯୁଆଡେ ଯିବେ ବି ବୁଲିବାକୁ ଆଉ ଆମକୁ ଟିକେ ଜଣେଇବେ ଆମେ ସାଙ୍ଗ ହେଇକି ଯିବା ସବୁ। ତୀର୍ଥ ସ୍ଥାନକୁ ବୁଲିବାକୁ ଆଉ ଆପଣ ଯୋଉ କହୁଥିଲେ ବୁଲିବାକୁ ଯାଇଥିଲେ ସଦସ୍ୟ ପରିବାର ସଦସ୍ୟ ସହମତ ସମସ୍ତେ ଯାଇଥିଲେ ନା ଆପଣ ଏକୁଟିଆ ଯାଇଥିଲେ।
ନାଇଁ ମଁ ପରିବାର ସମସ୍ତେ ଯାଇଥିଲେ।
ବହୁତ ବଢିଆ ପରିବାର ମାନଙ୍କ ସାଙ୍ଗରେ ଗଲେ ବହୁତ ଖୁସି ଲାଗେ।
ଯେହେତୁ ଆମେ ଓଡିଆ ଆମେ ଏକ ନ ଯାଇକି ପରିବାର ସହିତ ଗଲେ ଭଲ ଲାଗ
ଆଛା ଆପଣଙ୍କର ଯିବା ଆସିବା ବେଳେ ମାନେ ଗମନ ବେଳେ ଯା ଯାତ୍ରା ବେଳେ ଆପଣଙ୍କର କିଛି ଅସୁବିଧା ହେଇନଥିଲା ତ କିଛି
ନାଇଁ ନାଇଁ ଅସୁବିଧା କିଛି ଅସୁବିଧା ହେଇନି।
ଆଚ୍ଛା ବହୁତ ବଢ଼ିଆ ଆଉ ଆମର ତ ଏବେ ମାନେ ଦଶ ସମୟ ହେଇଗଲାଣି ଆଉ ରଖିବାର ଆମେ ଆମେ ପୁଣି ଥରେ କଥା ହବା ଏମିତି କିଛି ନୂଆ କଥା। ଆଉ ଉଆ କଥା ଆଣିବା ଆମର ଓଡିଆ ସଂସ୍କୃତି ପରମ୍ପରା ଆମର ଖାଦ୍ ଖାଦ୍ୟ ଆଉ ଆମର ପରିବାର ଆମର ଦୈନନ୍ଦିନ ଜୀବନ ଜୀବନରେ ଆମେ ସକାଳୁ କଣ କରୁଛେ କଣ ନାହିଁ ଏମିତି ସବୁ ନୂଆ ନୂଆ କଥା। କଥା ନେଇକି ଆମେ ପୁଣି ଥରେ ଆସିବା ଆଛା। ଆଉ ଆପଣଙ୍କ ମାନେ ଭଲ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ସବୁବେଳେ ସୁସ୍ଥ ରୁହନ୍ତୁ ତେଲ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଆଉ ସବୁବେଳେ ଆମର କମ ତେଲ ମସଲ ରେ ଆମ ଦେଶୀ ଜିନିଷ
ସ୍ଵାସ୍ଥ୍ୟ ହିଁ ସମ୍ପଦ ସବୁବେଳେ ସ୍ଵାସ୍ଥ୍ୟ ଠିକ ରହିବା ନିହାତି ଦରକାର।
ଅଁ ଠିକ କହିଛନ୍ତି ଆପଣ ଯାହା ହଉ ଆପଣ ବହୁତ କିଛି ଜାଣିଛନ୍ତି। ଶିଖିଛନ୍ତି ମୋତେ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆଉ ଆମେ ଏଥରକ ବାର୍ତ୍ତାଳପଟି ଏଇଠି ସମାପ୍ତ କରୁଛୁ। ଛୁହେଲା ଆଚ୍ଛା।